ହଁ! ହାଲୋ।
ହଁ! କ--ଚ?
ଏଇ ଶୋଇବା ପାଇଁ ଆସିଲି ଆଉ। ଆଉ ତମର କାମ ସରିଲାଣି?
ହଁ ହଁ, ସଇଲାଣି।
ଆଉ ଖାଇଲ ରାତିରେ?
ଏଇ ରୁଟି ଚିକେନ୍ ଆଉ ତମେ
ହଁ ଆଉ ମୁଁ ଟିକେ ନେବ ସଟା ଖାଇଲି ଆଉ
ହଁ ହଁ ହଁ
ଆଉ
କ ମ କଣ ଫୁଲା ବୁଲି କରଲ ନା ସେଇ ଦବାର ନା ଘରେ ଅଛି ଆଉ କୁଆଡ଼େ ଆଉ ଯିବି
ପିଲାମାନେ
ଆଉ ପିଲାମାନେ ଅଛନ୍ତି ଶୋଇଲେଣି ଆଉ
ହୁଁ ସେ କେମିତି ଗରମ ଲାଗୁଛି ନାି ତମ ଗଟେ ଥଣ୍ଡା ନା ତମର ଭୁବନେଶ୍ୱର
କିଛି ଗରମ ନା ନା ଆଜି ବେଶୀ ଗରମ ଅଛି
ଆଜି ବହୁତ
ବହୁତ ଗ ହଁ ଦୁଇ ତିନି ଦିନ ତ ବର୍ଷା ପାଗ ଥିଲା ଆଜି କିନ୍ତୁ ଖରା ହେଇଛି ଆଉ
ହଁ
ହେଇଥିଲା ହଁ ହଁ ଆଉ ଆଉ କଣ କଣ ରୋଷେଇ ଭଲ କର ତମେ
ମୁଁ ରୋଷେଇ ଟିକେ ଭଲ ବନେ ସାଧା ଉପରେ ଡାଲମା ଠୁ
ହୁଁ ହୁଁ ହୁଁ
ଡାଲମା ଏମତି ସାଧା ଆଇଟମଟା ଭଲ କରେ ନନଭେଜ ଟା ଆ ମାଛ ଭଲ କରେ ମଟନ, ଚିକେନ, ଅଣ୍ଡା ତ ଆମ ଘରେ ପଶେନି
ହୁଁ ଚିଙ୍ଗୁଡି କରେ ମଟନ୍ ଟା କରେ କିନ୍ତୁ ବେଶୀ ମଟନ୍ ଟା ଆମ ଶାଶୁ ହୁଁ ହୁଁ ସବୁ ତ ଆଇଁଷ ଖାଉଚୁ ପୁଣି ଚିକେନ ଆଉ ଅଣ୍ଡା କାହିଁକି ଖାଉନ କଣ ହେଇଚି କି?
ଅଣ୍ଡା, ଚିକେନ ଆମ ଘରେ ପଶେନି।
କିଛି ଅଛି ଆଗରୁ ବୋଧେ ହଁ ହଁ କିଛି ଅଛି ଆଗରୁ ବୋଧେ ହଁ ହଁ।
ତାପରେ ଆମର ଅଛି ଯୋଉ ଇଏରେ ବା ହେଲା ପରେ ଅଣ୍ଡା ଚିକେନ ଆଉ ଖାଇବୁନି ଆମେ
ଓହୋ ଆଚ୍ଛା ବାହାଘର ପୂର୍ବରୁ ଖାଉଥିଲ ହଁ ହଁ।
ବାହା ହେଲା ପରେ ଯୋଉ ଆମର ବ୍ରତ କରନ୍ତି ଲକ୍ଷ୍ମୀଙ୍କର ସବୁ ତ ଅଣ୍ଡା ଚିକେନ ଛାଡି ଦିଅନ୍ତି ଖାଆନ୍ତିନି ଆଉ। ଯିଏ ମାନୁଛନ୍ତି ମାନୁଛନ୍ତି ଯିଏ ମାନୁନାହାନ୍ତି ମାନୁନାହାନ୍ତି
ହଁ ହଁଁ ହ
ତମେ ସବୁ ନନଭେଜ ଖାଅ ନା
ନା ନା ନା ଆମେ ସାଧା ବି ଖାଉ ଆମେ ବି ନନଭେଜ୍ ବାରିରେ ଖାଉ କାହିଁକିନା ଭୁବନେଶ୍ୱରରେ ଅବାରରେ କଣ ମିଳେ କି?
ନା
ହଁ ତ ଆମେ ବି ସେମିତି ଯେମିତି ତମେ ମାନେ ବାରରେ ଖାଅ ଆମେ ବି ସେମିତି ବାରରେ ଖାଉ ବାକି ଦିନ ସାଧା ଖାଉ ଆମେ କିନ୍ତୁ ଅଣ୍ଡା ଫଣ୍ଡା ଖାଉ।
ଅଁ ଆକଚୁଏଲି ଅଣ୍ଡାଟା ଭଲ ଟେଷ୍ଟ ଲାଗେ ଆମେ ସିନା ମୁଁ ଏବେ ଖାଉନି ଝିଅବେଳେ ମୁଁ ଅଣ୍ଡା ଟିକେ ହେଲେ ଭାତ ଖାଇଦିଏ ଆଉ କିଛି ଦରକାର ନାଇଁ।
ହଁ ହଁ ହଁ ସେଇଆ
ମାନେ ଯେତେବେଳେ ବ୍ୟାଚଲର ଥିଲି ମୋର ଟିକେ ଅଣ୍ଡା ଭଜା ଯଦି ହେଇଥିବ ମୁଁ ଭାତ ଖାଇଦେବି କିଛି ଦରକାର ନାଇଁ। ଆଉ ଯଦି ଅଣ୍ଡା ତରକାରୀ ହେଲା ବି ମୁଁ ଖାଲି ଭାତ ଖାଇଦେବି ମୋର କିଛି ଦରକାର ନାହିଁ ଅଣ୍ଡା ସିଝା, ଅଣ୍ଡା ରୋଲ ଅଣ୍ଡା ଚପ୍ ଅଣ୍ଡା ଆଇଟମ ସବୁ ଭଲ ଲାଗେ।
ହୁଁ ହୁଁ
ତୁ ଏତେ ଶୀଘ୍ର କହିବା କଥା ନୁହଁ ହେଁ କିନ୍ତୁ
କିନ୍ତୁ ବାହା ହେଲାପରେ ଛାଡିବାକୁ ବାଧ୍ୟ ଆଉ ହଁ ହଁ ହଉ ଆଉ ଯାହା ଅଛି ଆଉ କଣ କରିବ ନା। ଆଉ ଦିଦି ତ ଆଜି ମଟନ କରି ଖୁଆଇଥିବେ ଦିନରେ ଆଉ।
ଅଁ ହ ହ
ହ ହ ହ ହେଁ ଅଁ
ନା ଆଉ କଣ? ଆଉ ତମେ ତାହେଲେ ସାଧା ଆଇଟମ୍ କର ଭଲ ନା।
ହୁଁ
ପିଠାପଣା କର ନା ନାଇଁ।
ପିଠା ପଣା ଚକୁଳି ପିଠା କରେ ଇଟିଲି ପିଠା କରେ ଆଉ ସବୁ ପିଠା ପଣା କିଛି କରେନି ମ ଦିଦିକୁ ସବୁ ଜଣା ସିଏ ଅଲରାଉଣ୍ଡର।
ଅ ହ ହ
ଆଉ ତା ହାତ ରନ୍ଧା ବି ବହୁତ ଟେଷ୍ଟ।
ହଁ ହଁ
ଜଣ ଜଣ ବହୁତ ଭଲ କରନ୍ତିନି କି ସେଇ ଜିନିଷ ତମେ କରୁଥିବ ଆଉ ଜଣେ ଆସି କରିଦବ ହାତ ସେଥିରେ କାଇଁ ଭଲ ଟେଷ୍ଟ ହୁଏ
ହଁ ହଁ ହଁ ସେଇ ଡାଲମା ତମେ ବୁଟଉଥିବ ସିଏ କିନ୍ତୁ ଫୁଟଇ କି ତାର ଅଲଗା ବାସ୍ନା ହଁ ହଁ
ଯେମିତି ମୋ ଦିଦି ମୋ ଦିଦି ଚଉ ଆଇଟମ ହାତ ମାରଦେବେ ବାସ୍ନା
ହଁଁ ହଁ ହଁ
ଆ ତମକୁ କଣ ଭଲ ଲାଗେ ରୋଷେଇ କରିବାକୁ କୋଉ ଆଇଟମ ଭଲ ଲାଗେ।
ମୁଁ ତ ସବୁ କରେ ମୁଁ ସାଧା ବି କରେ ଆଇଁଷ ବି କରେ। ସବୁ ଜିନିଷ କରେ ଭଲ ଆଉଁ ତ କରିବା କଥା ତ ସବୁ କରେ ଆଉ ହା କଉଟା ବେଶି ଭଲ କର ଆ ମୁ ସବୁ ଏଇ ଆମର ଆଇ ବିଷରେ ବିରିୟାନୀ ହୁଏ ବିରିୟାନୀ ବି ଭଲ ଲାଗେ ଖାଇବା ପାଇଁ। ବିରିୟାନୀ ଚିକେନ୍ ବିରିୟାନୀ କି ଚିକେନ ପକୋଡା ହଉ କି ଚିଲି ଚିକେନ ହଉ ଏଇ ସବୁ କରାଯାଏ ଆଉ
ହଁ
ହଁ ମଟନ୍ ଟା ମୁଁ ହଁ ମ ଖା ଖାଇଲା ବାଲା କହିବେ କେମିତି ଲାଗୁଛି ମୁଁ ତାପରେ ମୁଁ ମଟନ ଖାଇନି ସେଥିପାଇଁ ପିଲାମାନେ ଖାଆନ୍ତି। ଯେତେବେଳେ ବାହାରକୁ ଯାଆନ୍ତି ବାହାରେ ଖାଇଦିଅନ୍ତି। ଆଇଆ ହଁ
ପିଲ ମାନେ ପୁଅ ଦିଟା ବଧେ
ହଁ ହଁ କଥା ହେଇଥିଲୁ ବଧେ ହିଁ ପୁନେଶର ରୁହନ୍ତି ନା ହଁ ହଁ ଭୁବନେଶ୍ୱର ରେ ହଁ ହଁ
ଆଉ ଏବେ ରଜରେ ଯାଇନଥିଲେ ଘରୁ ଯାଇଥିଲେ ବା
ହଁ ହଁ ଯାଇଥିଲି ବା ମାନେ ରଜରେ ଘରକୁ ଯାଇ କିନ୍ତୁ ରଜରେ ମୋର କେଉଠି ବୁଲିବାର ନାହିଁ ବାସ୍ ମୁଁ ଘରେ ରହେ ଭଲ ଲାଗେନା ବୁଲିବାକୁ। ଉଁ ଭଲ ଲାଗେ କିନ୍ତୁ ମୁଁ ବେଶୀ ବୁଲିନି ଆଉ ଘରେ ରହିବାକୁ ମତେ ଭଲ ଲାଗେ ଆ ହୁଁ ହୁଁ।
ଘରେ ଭ
ହଁ ହଁ। ଆଉ ତମେ କଣ କଲ ରଜରେ? ହଁ ରଜରେ କଣ କୁଆଡେ କୁଆଡେ ବୁଲିଲ? ଏ ଗରମ ହଉନଥିଲା କି? ହୁଁ ହୁଁ। ଯାଇ ହେଲାନି ସେ ବରୁଣେଇ ଯାଇଥିଲୁ
କା ନ୍ଦୋଳି ପଳି ଖେଳି ସେଠି ପାନ ପାନ ସବୁ ଖାଇଲୁ, ଦୋଲି ଖେଳିଲୁ ଆଉ ସବୁ ବୁଲି ବାଲିକି ଆସିଲୁ, ତାପରେ ଟିକେ ମେଘ ପା
ମେଘ ପାଗ କଲାନି କି? ସେକେଣ୍ଡ ଦିନ, ହଁ ହଁ ହଁ ହୁଁ ହୁଁ। ତପରେ ପୁରି
ପୁରୀ ଗଲୁ ସମୁଦ୍ରରେ ତିନି ଘଣ୍ଟା ବୁଡି ବୁଡିକି ଆସି ଯେହେତୁ ଆମେ ଝିଅ ବଳେ ସେ ପୁରୀରେ ପାଠ ପଢୁଥିଲୁ। ଆଉ ପୁରୀରେ ରହୁ ଥିଲୁ ବାବାଙ୍କର କ୍ୱାଟର ରେ ବି ପୁରୀ ଯାଇଥିଲା ରହୁଥିଲୁ ତେଣୁ ପୁରୀଟା ଆମକୁ ସବୁ ମାରୁ ଆଉ ସମୁଦ୍ରରେ କେମିତି ଯେଡେ ଯେଡେ ଲହରି ରେ ବି ଗାଧ ଆମେ
ହଁ, ହଁ, ହଁ, ହଁ, ହଁ-ହଁ। ସମାନ ତିନି ଘଣ୍ଟା ବୁଡି ବୁଡି ଆସିଲୁ। ଆଛା ହ ହ ହଁ।
ଖାଲି ତ ମୋର ଗୋଟେ ମୁଦି ଗଳି ପହିଲା, ଗୋଟେ ଉ ରୂପାର ଗୋଟେ ମୁଦି ପିନ୍ଧିଲି ସମୁଦ୍ର ଏମିତି ଲହଡି ଆସିଲା ମୋ ହାତ ଦେହରେ ମାନେ ଛୁଆରେ ମୋ ପୁଅ ଟା ଟିକେ ଦୁ ନା ସେ ପାଣିିକି ପଳଉଥିଲା ମୁଁ ତ ଭିଟିଲା ବେଳକୁ ମ ତା ହାତ ଭ ମୁଁ ଦିଟା ପାଣିରେ ଗଳି
ଅହୋ ସେ ଯା ହଉ ରୂପାର ଥିଲା। ସୁନାର ନ ଥିଲା ରୂପା ବି ବହୁତ ଇଏ କିନ୍ତୁ ହଁ ହଁ ସେଇଆ କହୁଛି। ଆ ରୂପା ବି ବହୁତ ଇଏ ଅଛି। କିନ୍ତୁ ଯାହା ବିି ହଉ ସୁନା ତ ନଥିଲା। ଭଗବାନ୍ ସୁନାର ଯୋଉ ରେଟ୍ ହେଲାଣି।
ସେ ବି ମୁଁ ପାଉଞ୍ଜି ଝୁଣ୍ଟିଆ ମୁଁ କାନ ପାନ ସବୁ ଚେକ୍ କରୁଚି ଥାଏ କାରଣ ପୁରା ପାଣି ଟା କଣ କି, ବହୁତଯୋରେ ମାଡ ହେଲା ପରେ ସବୁ ଜିନିଷ ଟା କୋଉଠି କୋଉଠି ହୂଗୁଳିକି ପଳେଇବ ତମେ ଜାଣି ପାରିବନି।
ହଁ ହଁ ସେଇଆ। ପୁଅ ପିଲା କଣ ଗାଧୋଇବେ ତାଙ୍କର କଣ ଅଛି। ହଁ। ତାଙ୍କର ସେ ଗୋଟେ ହାଫ ପ୍ୟାଣ୍ଟ ଗଞ୍ଜି ପିନ୍ଧିକି ଯାଇ ବୁଡ଼ି ପଡ଼ିଲେ ଗଲା ସରିଲା ତାଙ୍କର କଣ ଯିବ।
ହଁ। ଆମର କଣ ଦୁନିଆ ଜିନିଷ ଯୋଉ ପିନ୍ଧିଲା ଭିତରେ, ଆମର କୋଉଠୁ କଣ ମାଡ ହେକି ଗଳି ପଡି ପଡିବ ଆଉ ଯୋଉ ରେଟ୍ ହେଲାଣି କରି ହଉନି କିଛି।
ହୁଁ ହୁଁ। ସେଇଟା ତ ଠିକ୍ କଥା ଆଉ। ଏପଟେ ସୁନା ହଜିଲେ ଖରାପ ପାଇଲେ ଖରାପ। ହଁ ହଁ ହଁ। ସେଇଟା ବି ଅଛି।
ସେଇଥି ପାଇଁ ବାହରେ
ଆ ତାହେଲେ ରଥଯାତ୍ରାକୁ ପୁରୀ ଏବେ ଯିବାର ନାହିଁ ବୋଧେ?
ଯିବାରେ କିଛି ନାହିଁ।
ଗହଳି ବହୁତ ହୁଏ। ହଁ ହଁ ଗ ଗହଳି ପାଇଁ ଆଉ। ହୁଁ ହୁଁ।
ଆଠ ନଅ ବର୍ଷର ଛୁଆ ଟା ତାକୁ ନେଇଗଲା ବେଳକୁ ନିଜେ ତ ଧସିବି ଧସିବି ଛୁଆଟା।
ହଁ ହଁ ହଁ ହଁ। ହଁ ହଁ। ହଁ ତାପରେ ଯୋଉ ବାହାରୁ ବାହାରୁ ବି ଲୋକ ଆସୁଛନ୍ତି ନା।
ହଁ ଯଦି ନାଇଁ ଛୁଆ ପିଲା ନ ନେଇକି ଏକୁଟିଆ ଯିବ, ହଁ ତମେ ହ୍ୟାଣ୍ଡେଲ କରିନବ। ଇଆଡେ ତମେ ଟିକେ ଦେଖିଲା ବେଳକୁ ଇଆଡେ ଛୁଆକୁ ଜଗି ଜଗି ତମେ ଅଧା ଜୀବନ ପଳେଇ ଥିବ। ବରଂ ରେକୁଟିଆ ଯିବ ଭଲ। ଏ କୁଟିଆ ଯିବାରେ କିଛି ନାହିଁ। ଯେ ଛୁଆ ଏକୁଟିଆ ମତେ ଛାଡ଼ିବନି କାନ୍ଦିବ।
ହଁ ହଁ ହଁ ହଉ। ସେଇଆ ଆଉ ତାହେଲେ ରଥଯାତ୍ରା ତ ଭୁବନେଶ୍ଵରରେ ବି ହୁଏ ଭଲ ଭୁବନେଶ୍ୱରରେ ଦେଖିବ। ଆଉ ଯେଉଁ କିଟ୍ ପାଖ ଖରେ ଇସ୍କନ ରେ ସେସବୁ ଭଲ ହୁଏ ରଥଯାତ୍ରା ଭଲ ହୁଏ।
ହଁ ହଁ ବଢ଼ିଆ ହେଲା
ହୁଁ ହୁଁ
ଆ ନିଦ ଲାଗିଲାଣି। ମତେ ବି ବହୁତ୍ ବାଧା ଲାଗିଲାଣି ହଁ
ଲାଣି ହଁ ଆଉ ମୁଁ ମୁଁ ତିରିଶ ସେକେଣ୍ଡ୍ ଖଣ୍ଡେ କଥା ହେଇକି ରଖିଦେବି ଆଉ।
ହଁ ବା ସିଆଡୁ ଇଆଡ଼ୁ ଅ ଖଣ୍ଡା ନେଇକି ଆସି ଏଠି ପଇସା ପତର ସବୁ ନେଲା ପରେ
କେମ୍ତି ଆସିଲ।
ଓ ବାବା ଆସିଥିଲେ ଛାଡ଼ିବାକୁ ଗାଡ଼ିରେ।
ହଁ ସେଇ ଗଣ୍ଡା ପରେ ଏପଟ ସେପଟ କିଛି କାମଦାମ ପରେ ଏତେ ମାପ ଘରେ ଶୋଇ ପଡୁଥିଲି ଆଠଟା ସାଢେ ଆଠଟା କ ମୁ ପଳେଇ ଯାଇଁ ଶୋଇ ପଡ଼ୁଥିଲି ଆଉ ଫୁଣି
ଠିଆ ହଉ ଏତେ ଜଲ୍ଦି କଣ ଶୋଇ ହବ ଶୋ କାମ ସାରିକି ସୁଇବୁ ହୁଁ ହୁଁ
କହନ୍ତି ଏତେଟା ଦିନ ମୋବାଇଲ ଦେଖୁଛୁ ଦେଖୁଛୁ ଶୋ
ଶୋଉନୁ ଏପର୍ୟ୍ଯନ୍ତ।
ଚିଡ଼ନ୍ତି ସେଥିରେ ଗାଲଉଥିଲି କଁ ମୁଁ ହଁ ଶୋଇଲେ ବି ଆଠଟା ସାଢ଼େ ଆଠଟା ସାଢ଼େ ଆଠଟା ହେଲେ ବି କେହି ଡାକି ଡାକିବେନି
ହଁ ହଁ ମୁ ନିଜେ ଉଠେ କିନ୍ତୁ ସେ ଆଠଟା ହଁ ହଁ ହଁ। ହଁ ହଉ ହଁ ହଁ ହଁ ହଁ ହଁ ଠିକ୍ ଅଛି ହଉ କଥା ହେବା ପୁଣି ଆଉ ରଖୁଛି ହଁ ହଁ ହଁ ହଁ ହଁ ହଁ